ହୁଁ, ହୁଁ, ହାଲୋ।
ହଁ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ମୁଁ ଭଏସ ଶୁଣାହଉଛି ଆପଣଙ୍କୁ ତ?
ହଁ ଭଲସେ ସୁଭା ଯାଉଛି।
ଆଜ୍ଞା ଆଉ କଣ କୁହନ୍ତୁ ଆପଣଙ୍କ ପଠାନ୍ତୁ
ଆ ମୁଁ ତ ବସିକି ଏବେ ଟିକେ ଚିତ୍ର ଆଙ୍କୁଥିଲି ଆଉ ଆପଣ କଣ କରୁଛନ୍ତି।
ହଁ, ଗାଡି ଫାଳେ ଥିଲା ମୁଁ ଶୋଇଥିଲି ଟିକେ ଆଉ
ଆଛା ଦେହ ଭଲ ନାଇଁ ତାହଲେ।
ନାଁ ଦେହ ଭଲ ନାଇଁ।
ଆଛା ଦେହ କଣ ହେଇଛି? ହାଲୋ।
ହଁ, ହାଲୋ ଆପଣଙ୍କ ଭଏସ୍ କଟୁଛି।
ଏବେ ଶୁଭାଯାଉଛି ଠିକ୍ ଠାକ୍
ହଁ ଶୁଭୁଛି କିନ୍ତୁ ମଝିରେ ମଝିରେ କଟୁଛି।
ଆରେ ବର୍ଷା ହେଇଥିଲା ନେଟୱାର୍କ ଠିକ୍ ଠାକ୍ ପାଉନି ଆମ ଏରିଆରେ ତ। ତ କଟିଗଲା ପରେ ଡଲାର୍ କରିବେ
ହଁ, ନିହାତି ନିହାତି ବର୍ଷା ତ ଯେହେତୁ ଅଛି ସକାଳ ସାଢେ ଛଅଟାରୁୁ ପକଉଛି ରାତି ଯାଏ ପକେଇଲା ତ ନେଟୱାର୍କଟା ଏମିତି ଲାଗୁଛି।
ଓ ହ ହ
ଆପଣଙ୍କୁ ମୋ ଭୟସ ଟା ଶୁଭୁଛି? ହାଲୋ। ହାଲୋ।
ସେମିତି ଆଉ।
ଆଚ୍ଛା ଆପଣଙ୍କ ଭଏସ୍ ଟା ସତରେ ଲାଖୁଛି ନା ଆପଣ ରହିିଲେ କଥା କହୁଛନ୍ତି। ହାଲୋ। ହାଲୋ। ଆପଣଙ୍କୁ ମୋ ଭଏସ୍ ଶୁଭୁଛି।
ହଁ ଆପଣଙ୍କ ଭଏସ୍ ବହୁତ୍ କଟୁଛି ବହୁତ୍। ହାଲୋ। ହାଲୋ। ହାଲୋ। ଭଏସ୍ ବହୁତ କଟୁଛି ମାନେ କିଛିବି ଆଉ ଆସୁନି ଟୋଟାଲି ଭଏସ୍ ଆସୁନି।
ହ୍ୟାଲୋ।
ହଁ ଏବେ ସୁୁଭିଲା। ହ୍ୟାଲୋ।
ହ୍ୟାଲୋ।
ଆପଣ କିଛି କହୁନାହାନ୍ତି ବୋଧେ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ମତେ ଲାଗୁଚି ଆଜି ଯେହେତୁ ବର୍ଷା ହେଉଛି ମାନେ ଭଏସ ଆପଣଙ୍କର ବହୁତ କଟୁଛି। ଜମା ପାଉନି ଆପଣଙ୍କର।
ହ୍ୟାଲୋ।
ହଁ ହ୍ୟାଲୋ।
ଏବେ ଶୁଣାଯାଉଛି।
ହଁ ଏବେ ଶୁଭିଲା
ହଁ।
ମୁଁ ତମକୁ କହୁଥିଲି କି ଆପଣଙ୍କ ବୋଧେ ନେଟୱାର୍କ କନେକ୍ସନ ବହୁତ ଖରାପ ଅଛି।
ହଁ ଦିଦି ଆଜି ବର୍ଷା ଯୋର୍ଶୋରେ ହେଇଚି ନେଟୱର୍କ ସେଥିପାଇଁ ଖରାପ ଅଛି ଆଉ
ହଁ ମାନେ କିଛି ଜମାରୁ ଆପଣଙ୍କଠୁ କିଛି ଶବ୍ଦ ହିଁ ଆସୁ ନଥିଲା। ଆପଣଙ୍କ ଭଏସ ବି ଦୂରର କଥା।
ହଁ ଆପଣଙ୍କ ଭଏସ ବି ଆସୁନଥିଲା ମୁଁ ସାଙ୍ଗେ ସାଙ୍ଗେ ଏରୋପ୍ଲେନ ମୋଡ କରି ଅନ୍ କଲି ତ ଶୁଣାଗଲା ଏବେ।
ଆଚ୍ଛା ଏମିତିଆ କଥା ତାହେଲେ ନା ଏବେ ତାହେଲେ ଭଏସ ଠିକ ଠାକ ଶୁଭିଲା।
ଆଚ୍ଛା ତ ଏଇ କଆଡେ ଏଇ କଆଡେ ରିଜେକ୍ଟ ଗଲା ଭଳିଆ ଜଣା ପଡୁଛି ଦେଖିଆ କଣ ହଉଚି ଆଉ।
ହ ଆ ମୋତେ କହିଁ ଲାଗୁନି ହେବ ବୋଲି କାରଣ ମୁଁ ତ ଏପଟୁକୁ କଥା ହେଉଛି ନା ମାନେ ମୁଁ ସେ କଥା କହି ଚାଲିଚି।
ଆଚଛା
ହଁ ତ କୁହନ୍ତୁ କଣ କରୁଥିଲେ ଆପଣ।
ହଉ ମୁଁ ଶୋଇଥିଲି ମୁଁ ତି କହନି ଦେହ ତ ଭଲ ମୁଁ ଶୋଇଥିଲି ଟିକେ ଆଉ
ଆଚ୍ଛା ଆଉ କଣ ଖାଇଛନ୍ତି।
ନା କିଛି ଖାଇନି ଖାଇବି ଗଲେ।
ଆ ସକା ସକାଳେ କଣ ଖାଇଥିଲେ।
ସକାଳୁ କିଛି ଖିଆ ଖି କରିନି।
କଣ ଆଜି ଦିନସାରା କିଛି ଖାଇ ନାହାନ୍ତି।
ହଁଁ କିଛି ଖାଏନି ଆଉ ଦେହ ଭଲ ନାହିଁ ଟିକେ ଖଏନି।
ଆଚ୍ଛା ଦିନ ସାରା ନ ଖାଇକି କେମିତି ଆଉ ଏପର୍ଯ୍ୟନ୍ତ ଭୋକିଲା ଅଛନ୍ତି। ହ
ଭୋକିଲା କଣ ଦେହ ହାତ ଭଲ ଲାଗୁନି କ ଭୋକିଲା କଣ ଭୋକ ଲାଗୁନି ଦେହ ହାତ ଭଲ ନାଇଁ ବୋଲି ଭୋକ ବି ଲାଗୁନି।
ଆଚ୍ଛା ଏମିତିଆ କଥା ତାହେଲେ।
ଆଜ୍ଞା।
ଆଉ ଆଜି ଦିନସାରା ଆପଣଙ୍କ ସେପଟେ ପାଗ କେମିତିଆ ଥିଲା।
ଆଉ କଣ ତ ବର୍ଷା ପାଗ କରିଛି ଏବେ। ଓ ଆପଣ ସପଟ କେନ୍ତ ପାାଗ ଅଛି
ଆ ଆମର ଏପଟେ ତ ନିହାତି ସକାଳ ଛଅଟା ପଁଇଚାଳିଶ, ପଚାଶ ଆଡିକି ବର୍ଷା କା କାଚିବା ଆରମ୍ଭ କଲା। ଆଉ ସେତେବେଳୁ ବର୍ଷା କାଚିଲା ଯେ ମୂଳରୁ ମାନେ ଛାଡିଲାନି। ଯାଇକି ସନ୍ଧ୍ୟା ସାଢେ ସାତଟା ଆଡିକି ବର୍ଷା ଟିକେ ଛାଡିଥିଲା ପୁଣି କିଛି ସମୟ ଗଲା ପରେ, ବର୍ଷା ପୁଣିଥରେ ପକେଇଲା। ତ ଆହୁରି ପକେଇଲେ ପକେଇଲେ କିନ୍ତୁ ଏବେ ଟିକେ ଛାଡିଛି। ଦେଖିବାକୁ ଗଲେକି ଦିନକରା ବର୍ଷା ପକେଇଛି।
ହ
ହୁଁ
ଆଉ କଣ କୁହନ୍ତୁ?
ଆଉ କଣ କହିବି, ଏଇତ ମାନେ ବର୍ଷା ପାଗ ସକାସେ ମତେ ଥଣ୍ଡା କାଶ ଏତେ ଜୋରେ ଧରିଛି ଯେ ଟିକେ କଥା କଣ କହିଲା ବେଳକୁ ଖାଲି ମୋ ତଣ୍ଟି ଗତ ଗତ ହେଇକି କାଶ ହଉଛି।
ଉଁ, ହୁଁ।
ହଁ ହଁ
ଆପଣ କଥା ହେଇକଁ ହଉଛନ୍ତି ଦେଖୁଛନ୍ତି ଆପଣ ଦେହ ଖରାପ ହଉଛି କଥା ହେଇି ହଁ ହଉଛନ୍ତି
ନା ମତେ ଟିକେ କଥା ନହେଲେ ଟିକେ ଭଲ ଲାଗୁନି। ସେଥିପାଇଁ ମୁଁ ଆପଣଙ୍କୁ କଲ୍ ଲଗେଇଲି, ଆପଣଙ୍କ ସହ କଥା ହେବା ପାଇଁ। ହୁଁ, ତ ଆଜି ଆପଣଙ୍କ ଦିନ କେମିତି ଗଲା?
ଦିନ ସେମିତି ଯାଇଛି ଆଉ। ଆପଣ ଦିନ କେମିତି ଯାଇଛି କଣ କହୁନାହାନ୍ତି?
ମୋର ବି ସେମିତି ଯାଇଛି ଆଉ, ଘରେ ଶୋଇ ଶୋଇ ଦିନ ହେଉଛି ଆଉ।
ହୁଁ।
ସତ ଆପଣ ଚିତ୍ର କଣ କହୁଛନ୍ତି
ଆପଣଙ୍କ ବ୍ୟାଗ୍ରାଉଣ୍ଡ ନଏଜ୍ ଟିକେ ଅଧିକ ଆସୁଛି। ତ ବାହାରେ ବ୍ୟାଗ୍ରାଉଣ୍ଡ ଚିଲଉଛନ୍ତି, ତାଙ୍କୁ ମନା କର ଟିକେ ଚିଲେଇବେନି?
ହଁ, ନିହାତି ନିହାତି। ଆପଣ ମାନେ କିଛି କଣ ଗୋଟେ କୁହନ୍ତୁ?
ମୋର କହିବାକୁ କିଛି କଥା ନାହିଁ। ଯେହେତୁ ଆପଣ କଲ୍ କରିଛନ୍ତି? ଆପଣ ତ କହିବା କଥା ନା କିଛି?
ହଁ, ତ କୁହନ୍ତୁ ମାନେ କଣ ଯେ ମାନେ ଆପଣ କଣ ରୋଷେଇ ବାସ କଣ କରିବ? ଟିକେ କୁହନ୍ତୁ ତ?
ରୋଷେଇବାସ ମତେ ସବୁ ଆସେ। ଆପଣ କଣ ପଚାରୁନାହାନ୍ତି? ହାଲୋ।
ହଁ, ଟିକେ କ୍ଷମା କରିଵେ। ମୁଁ ଟିକେ ମେଡ଼ିସିନ ଖାଇବାକୁ ଯାଇଥିଲି।
ହୁଁ।
ହୁଁ, ତ ମୁଁ ପଚାରୁଥିଲି ଆପଣଙ୍କୁ ରୋଷେଇ ବାସ କରି ଆସେ?
ଓହୋ।
କ ଯେମିତି ମାନେ କଣ କେମିତି ଆପଣଙ୍କୁ ରୋଷେଇ କରି ଆସେ?
ଯାହା କହିବେ ଆପଣ?
ହୁଁ, ଯାହା କହିବି? ଅ ତାହେଲେ ମୁଁ ଯଦି ପଚାରିବି ଆପଣଙ୍କୁ? ଚିକେନ କେମିତି ବନାନ୍ତି? ଆପଣ ମୋତେ ପୁରା ପଦ୍ଧତି କହିପାରିବେ?
ହୁଁ ହଁ କହିପାରିବି। କିନ୍ତୁ ଏଗୁଡା ଏଠି ଏ ଜାଗାରେ କହିବାଟା ନର ମତେ ଲାଗୁ ନି ଏଟା ଠିକ୍ ବୋଲି। ତ ଆପଣ ଆଉ କିଛି ପଚାରନ୍ତୁ।
ହୁଁ ଆଚ୍ଛା ଏମିତିଆ କଥା ତାହେଲେ।
ହଁ
ଉଁ ତାହେଲେ ଆପଣ ଖାଦରେ କଣ ଖାଇବାକୁ ଭଲ ଲାଗେ।
ଖାଦ୍ୟରେ ମୁଁ ତ ଯାହା ଦେଲେ ସେଇଆ ପସନ୍ଦ ମୋର ସେମିତି ଖାଇବାରେ କିଛି ବାଛ ବିଚାର କରେନି।
ଆଚ୍ଛା କିନ୍ତୁ ତଥାପି ଏମିତି କିଛି ତ ଖାଦ୍ୟ ଥିବ ନା ଯୋଉଟା କି ଆପଣଙ୍କୁ ବହୁତ ମାନେ ବହୁତ ପସନ୍ଦ।
ନାଁ ମୋର ସେମିତି କିଛି ଖାଦ୍ୟ ନାହିଁ ଆପଣଙ୍କୁ କୋଉ କଣ ବହୁତ ପସନ୍ଦ?
ମତେ ବି ଏମିତି ଦେଖିବାକୁ ଗଲେ ମତେ ସବୁ ଖାଦ୍ୟ ଭଲ ଲାଗେ କିନ୍ତୁ ଯୋଉଟା ବି ପା ଟିକୁ ଅଧିକ ସ୍ଵାଦିଷ୍ଟ ହେଇଥିବ ସେଇଟା ଟିକେ ଅଧିକ ଖଇବା ଭଲ ଲାଗେ। ଆଉ ଆପଣଙ୍କୁ?
ମତେ ଯାହା ଦେଲେ ଚଳିଯିବ ମୋର ସେମିତି କିଛି ନାହିଁ ଖାଇବାରେ।
ଉଁ ଆଉ ପୁଣି ମିଠା ଜିନଷରେ କଣ ପସନ୍ଦ?
ମିଠା ଜିନିଷରେ ମତେ ଛେନାପୋଡ଼ ଅଧିକ ଟିକେ ପସନ୍ଦ।
ଆଚ୍ଛା ତ ଦେଖିବାକୁ ଗଲେ ଛେନାପୋଡ଼ ଆପଣଙ୍କୁ ବହୁତ ପସନ୍ଦ।
ନାଁ ଆଜ୍ଞା।
ହୁଁ। ମତେ ବି ଛେନା ପୋଡ଼ ଭଲ ଲାଗେ କିନ୍ତୁ କେବଳ ତାର ପୋଡା ଅଂସ ଖାଇବାକୁ ଭଲ ଲାଗେ।
ହଁ ମୁଁ ଛେନାପୋଡ଼ ଯଦି ମୋ ଆଗକୁ କଣ ଆସିବ ମୁଁ କିଲେ ଭଳିଆ ଛେନାପୋଡ଼ ଖାଇଯିବି ଥରକରେ।
ଆଚ୍ଛା ମାନେ ଛେନାପୋଡ଼ ଏତେ ପ୍ରିୟ।
ବହୁତ ପ୍ରିୟ।
ହୁଁ। ଆଉ ମତେ ତ ଦେଖିବାକୁ ଗଲେ ମିଠା ଜିନିଷରେ ଟିକେ ଗୁଲାପ ଜାମୁନ ଆଉ ଗୁଲାପଜାମୁନ ଆଉ ସୋ ପୁରୀ ଅଧିକ ପସନ୍ଦ।
ନାଁ।
ହଁ। ମାନେ ସୋଂପାମ୍ପୁଡ଼ି ମତେ ଯେତେ ଦେଲେ ମୁଁ ସବୁ ଖାଇଯିବି ଏତେ ପସନ୍ଦ।
ଆଉ କଣ କୁହନ୍ତୁ। ହ୍ୟାଲୋ।
ହଁ।
ଆପଣ ସାଇଲେଣ୍ଟ କାଇଁ ସାଇଲେଣ୍ଟ ମଝୀରରେ ରହିଛନ୍ତି।
ନାଇଁ ମୁଁ ତ ସାଇଲେଣ୍ଟ ନଥିଲି ମୁଁ ତ କହୁଥିଲି।
ଆଉ କୁହନ୍ତୁ ଆପଣ ବ୍ଲୁଟୁଥ୍ ଫ୍ଲୁତୁର୍ଥ ୟୁଜ୍ କରିଛନ୍ତି କି?
ନାଁ ନାଁ ସେଗୁଡା କିଛି ବି ମୁଁ ମୁଁ ବ୍ୟବହାର କରୁନି।
ଆପଣଙ୍କ ଭଏସ ମଝୀରେ ଭଲ ଶୁଭା ହଉଥିଲା ଏବେ କିନ୍ତୁ ଦବିଲା ଦବିଲା ଭଳିଆ ଶୁଭା ହଉଛି।
ନାଇଁ ମୋ ତଣ୍ଟି ଟା ଟିକେ ଖରାପ ଅଛି ନା ବୋଧେ ସେଥିପାଇଁ ଏମିତି ଦବିଲା ଦବିଲା ଶୁଭୁଥିବ।
ହେଲେ ତମ ଭୟେସ ଆଗକୁ ଠିକ ଶୁଭାହୁଥିଲେ କେଇ ଦି ତିନି ମିନିଟ ତଳେ କଥା ହଉଥିଲ ମୋ ସହିତ ଏବେ ଯୋଉ କ କଥା ହଉଥିଲ ଦି ତିନି ମିନିଟ ପୂର୍ବରୁ ଠିକ୍ ଠାକ୍ ଥିଲା ଏବେ ଦବିଲା ଦବିଲା ଶୁଭାଯାଉଛି
ହୁଁ ଏବେ ବି ଦବଲା ଦବିଲା ଭଳିଆ ଶୁବୁଛି?
ହଁ ଟିକେ ଏବେ ଦବିଲା ଭଳିଆ ଶୁଭାହଉଛି।
ଆଚ୍ଛା ମାନେ ତ ତାହେଲେ ନେଟୱାର୍କ କନେକ୍ସନ ଟିକେ ଖରାପ ରହୁଥିବ ଆଉ।
ଆଛା ହଉ ହଉ। ଆଉ ଯେହେତୁ ତ ସମୟତ ହେଇଗଲାଣି ଆମେ ପରେ କେତେବେଳେ କଥା ହବା ଆଉ।
ହଁ ମୋର ବି ତଣ୍ଟି ବିନ୍ଧୁଛି ତ ଆମେ ପଛେ କେବେ କଥାହବା ଆଉ।
ହଁ।
ହୁଁ।